ହ,
ହ୍ୟାଲୋ ଭାଇ ନମସ୍କାର।
ହଁ, ନମସ୍କାର ହଁ, ଏବେ ଠିକ ହେଲା। ଏଟା ଦି ଥେଁ ମାରିଆ ପୋଡୁଛି ତାକୁ ଇଏ ଆଉଁ।
ଆଉ କଣ କରୁଛନ୍ତି?
ନା ଇଁ ଖାଇସାରିକି ବସିଛି ଆଉ ଯାଇଥିଲି ଭୋଜିିକି ଗୋଟେ।
କଁ ବାହାଘରିଆ ଭୋ ଛି ନା ଏଗାର ଦିନ ହୋଇଛି।
କିଛି କରିଥିଲୁ ଯେଉଁ
କଣ କରିଥିଲି
ଏଇ ଯାଇଥିଲୁ ଉଁ ଚିକେନ କରିଥିଲୁ।
ଚିକେନ।
ଚିକନ ପ୍ରିୟ। କୁକୁଡ଼ା କୁକୁଡ଼ା।
ହଁ। କୁକୁଡ଼ା ମାଂସ।
ହଁ ଆଜି ଗୋଟେ ଦେଶୀ ଯୋଉ କଲର ବାର୍ଡ ନୁହେଁ କି କଲର ବାର୍ଡ।
ହଁ।
ସେଇ କଲର ବାର୍ଡ କୁକୁଡା ଗୋଟେ କରିଥିଲୁ ଆଜି। ସକାଳେ ପଳେଇଥିଲି ସେଇଥିପାଇଁ ତମ। କଲ କରିଥିଲ ତମେ ଫୋନ କରିଥିଲ ମୁ ଉଠେଇ ପାରିଲାନି।
ଓହୋ ଆଉ କଣ ଚିକେନ ମାନେ କୁକୁଡ଼ା ମାଂସ ଆଉ କଣ ହେଇଥିଲା। ସାଲାଡ ଫାଲାଡ଼ ହେଇଥିଲା ନା ଖାଲି।
ହଁ ସାଲାଡ଼ ହେଇଥିଲା। ନା ଚିକେନ ହେଇଥିଲା ସାଲାଡ଼ ହେଇଥିଲା। ଆଉ
ପାମ୍ପଡ।
ହଁ ଏଇ ଯଉ ଇଏ ଛୋଟ ପାମ୍ପଡ଼।
ହୁଁ।
ଛୋଟ ପାମ୍ପଡ ହେଇଥିଲା। ତା ସାଙ୍ଗରେ ଯିଏ ଯାହା ଖାଇବ ସବୁ ତା ଆଇଟମ ଆଣିଥିଲେ ଆଉ।
ଆଉ ଆଉ ଆଜି କୁଆଡେ ବୁଲିବାକୁ ଯାଏ ମୁଁ ବି ଗୋଟେ ଭୋଜି ଖାଇବାକୁ ଯାଇଥିଲି।
ଓ ହୋ।
ବାହାଘରିଆ ଭୋଜି ଗୋଟେ ଥିଲା ଖାଇବାକୁ ଯାଇଥିଲି। କରିଥିଲେ ତାଙ୍କର କରିଥିଲେ ମାଛ କରିଥିଲେ ଭାତ ଡାଲି। ଏ ଆଉ ପୋଟଳ ରସା ଖଟା ପାଏସ ପାମ୍ପଡ଼।
ଆ ଏଇନା ବାହାଘରିଆ ସିଜିନି ଆଉ।
ରାତିରେ ବରଯାତ୍ରୀ ଅଛି ତାଙ୍କରି ମାନେ ସକାଳେ ଗୋଟେ ଖାଇବାକୁ ଦେଲେ। ତାପରେ ବରଯାତ୍ରୀ ରାତିକୁ ଯିବୁ ଆଉ।
ଓ ହୋ ରାତି ବରଯାତ୍ରୀ ଅଛି।
ହୁଁ ଏବେ ଗୋଟେ ମିଠା ପାନ ପାଟିରେ ପକେଇ ଦେଇଛି ଆଉ।
ଅ ହ ଆଚ୍ଛା ଆଛା।
ହଜମା ହବା ପାଇଁ ଆଉ
ହୁଁ ନା ଭଲ ନା ଏଇନା କୋଉଠି ଘରେ ନା ବାହାରେ ଅଛ।
ଘରେ ଆଉ।
ଓ ହୋ।
ଯୋଉ ଗରମ ହଉଛି। ଆଜି ଏସି ଲଗେଇ ପୁରା ଲଗେଇ ଦେଇକି ଶୋଇଛି ଆଉ।
ଓ ହୋ ଆଉ ବଢିଆ ଆଉ। ଆଇଁଷ ଫାଇଁଷ ଖାଇବ ଟିକେ ଥଣ୍ଡା ଟିକେ ପିଇଦବ ବଢିଆ ଲାଗିବ।
ଶୁଦ୍ଧ ଓଡିଆ ର କହିବାକୁ ଗନେ ଏସ ଶୀର ଶୁଦ୍ଧ ଓଡିଆ ହଉଛି ଶୀତଳ ପଙ୍ଖା ଆଉ।
ଦି ଲିଟିରିଆ ଥଣ୍ଡା ଆଣିିଥିନୁ ତିନିଟା।
ହୁଁ ଥମସମ ନା କଣ।
ସ୍ପ୍ରାଇଟ୍ ଗୋଟେ ଥମ୍ସ ଅପ୍ ଗୋଟେ। ଆଉ ଆଉ ଗୋଟେ ଆଇଥିଲା କଣ ଏଟା ସେଭେନ୍ ଅପ୍।
ଓହୋ ଭଲ ଆଉ ପୁରା ଏଞଜୟ କରି ଚ।
ହଁ କଷା ଟିକେ ବି ନେଇ ଆସିଛି। ଆଉ ତର ଟିକେ ଖାଇଦବା ଆଉ ବଳିଲା ଆହୁରି ଚିକେନ ତ।
ବଳିଲା।
ହୁଁ ପିଲା ଦି ଜଣ ଆସିଲେନି ଦି ତିନି ଜଣ ଭଳିଆ ଆସିଲେନି।
ଆସି ଲେନି ନାହିଁକି?
ନା ଆସିଲେନି କାମ ବଡିଗଲା ପଳେଇଲେ ଏବେ ଲେଟ୍ ହବ ପହଞ୍ଚିଲା ବେଳକୁ ଆମ ମାନଙ୍କର ଲେଟ୍ ହେଲା କାମ। ହେ ତମେ ଖାଇଦିଅ। ଖାଇବୁ ତ ଖାଇବୁ କେତେ ଖାଇବୁ ଆଉ ସମସ୍ତେ ଟିକେ ଟିକେ ନେଇଗଲେ ଆଉ। ଯାହା ଭଳିଲା ସମସ୍ତେ ଟିକେ ଟିକେ ନେଇଗଲେ। ଏଇ ଗୋଟେ ସାଙ୍ଗ ଘରେ କରିଥିଲୁ ଆଉ। ହଁ
ତଳେ ଉଠିଲ?
ସକାଳେ ଉଠିଲା ବେଳକୁ ହେଇଗଲା ସାଢେ ଆଠଟା। ସାଢେ ଆଠଟା ହାଇଗଲା ଉଠିଲା ବେଳୁ। ଏ ନିଦ ରାତିରେ ଯୋଉ ଟିକେ ଥଣ୍ଡା ପଡୁଛି ଦିନମାନ ଯୋଉ ଗରମ ହଉଛି
ହୁଁ।
ଟିକେ ଥଣ୍ଡା ପଡ଼ିଲା ବେଳକୁ ନିଦ ହେଇଯାଉଛି ଆଉ। ଆଉ ତମ ଆଡେ କାଲି ବର୍ଷା ହେଇଥିଲା ନା କଣ?
ନା ଆମ ଆଡେ ବର୍ଷା ହେଇନି ଏ ମାନେ ସେମିତି କାଉାଉଁଳିଆ ପାାଗ ରହିଥିଲା କାଲି ଆଉ।
ଓ ହୋ।
ତମେ ଏବେ ଘରେ ନା ବାହାରେ?
ହଁ ଏଇ ଘରେ ଅଛି।
ସକାଳେ ଯାଇଥିଲି ଜଣେ ମାନେ ବନ୍ଧୁବାନ୍ଧବ ହିସାବରେ ତାଙ୍କର ବ୍ରତ ଘର ଥିଲା ଖାଲି ବ୍ୟବହାରଟା ଦେଇ ଦେଇକି ପଳେଇ ଆସିଲୁ ଆଉ।
ଓୋ ଆଉ ଭୋଜି?
ଭୋଜି ତାଙ୍କର ଥିଲା ଆଉ ଗାଁ ରେ ଭୋଜି ଟା ଥିଲା କହିଥିଲେ ଗାଁରେ ବି ସେ ବନ୍ଧୁବ ହିସାବ ଭାବେ ସେଇ ନେଇକି ପଳେଇଆାଇନୁ ଆଉ ନହେଲେ ଖରାପ ଭାବିବେ ବୋଲି ସେଠୁ ଖାଲି ସାଙ୍ଗେ ସାଙ୍ଗେ ସାରିକି ପଳେଇଆାଇନୁ ଆଉ।
ଆଉ ଡବଲ ହଉଛି ନାଇଁ?
ହଁ।
ରାତିକି ବରଯାତ୍ରୀ ଆଉ?
ରାତି ବରଯାତ୍ରୀ ଆଉ ମଟନ୍ ଯାଇକି ଖାଇବା ଆଉ।
ଓ ଆଡେ ମଟନ ହଇଛି ଅଉ।
ହଁ।
ହଉ ଗାଁରେ ଗାଁ ପିଲା ନା ଅଉ କିଏ?
ହଁ ଆମର ଗାଁ ପିଲା।
ଓହୋ ଆଉ ବାହାଘର କଣ ପୁଅ ନା ଝିଅ?
ପୁଅ ବାହାଘର ବରଯାତ୍ରୀ ଜୁମୁ ପା।
ହଁ ହଁ ସେଇଆ ବରଯାତ୍ରୀ ଆଉ କେତେଟା କଣ ଗାଡି ହେଇଛି?
ଗାଡ଼ି ବୋଲର ହେଇଛି ଆଉ ଇଟିକା ହେଇଛି। ବୋଲର ହେଇଛି ସାତଟା ଇ ଟିଘା ହେଇଛି ତିନିଟା। ଆଉ ପର୍ସନାଲ କାର୍ ହଁ। ଆଉ ପର୍ସନାଲ୍ କାର୍ ଅଛି ଛଅ ସାତଟା ଆଉ।
ଓହୋ। ବର ସେଇ ତମର ସେଇ ଗାଁ ର ନାଇଁ?
ହୁଁ ଗାରେ।
ଓ ହ ହ‌ କେତେ ବାଟ ଘରୁ ତାଙ୍କର ଘର ତମର କେତେ ବାଟ।
ମାନେ ଆମ ଘରଠାରୁ ପୁଅ ଘର।
ହଁ।
ଏଇ ପଚାଶ ମିଟର।
ଓହୋ
ଝିଅ ଘର ଏଇଠୁ ଚାଳିଶ ପଇଁଚାଳିଶ କିଲୋମିଟର।
ଝିଅ ଘରଠାରୁ ଦୂରେରେ ଆସଥିଲା ଆଉ।
ହୁଁ।
ଏଇ ଗୋଟେ ବାହାଘର ନା ଆଉ ବାହାଘର ଅଛି?
ନା ସେ ଗୋଟେ ବାହାଘର ଆଉ ତାପରେ ପୁଣି ଅଛି ଏକ ତାରିଖ ଗୋଟେ ବାହାଘର ଅଛି ଆମ ନିଜ ପଡୋଶୀର।
ଯୋଉ ଫାମିଲିରେ
ହଁ।
ଅ ହ। ହଁ ଏଇନା ବାହାଘର ସିଜିନ ଚାଲିଛି ଆଉ।
ହୁଁ ଏଇନା କେତେ ଅଷାଢ ମାସ ବାହାଘର ସିଜିନ ଆଉ।
ଆଉ ସାଙ୍ଗ ମାନେ କିଏ ମ୍ୟାରେଜ କଲେଣି।
ସାଙ୍ଗମାନେ ହଁ ମ୍ୟାରେଜ କଲେଣି ବହୁତ କରିଗଲେଣି କି କରିନାହାନ୍ତି ଏଇଭଳିଆ ସବୁ ଆଉ। ତା ଭିତରୁ ବି ବହୁତ ଦି ଜଣ ଖଣ୍ଡର ଡେଥ ବି କରିଗଲେଣି।
କେମିତି।
ଏମତି ଆଉ ଜାଣିଥିବ କୋଉଥିପାଇଁ ଆଉ ସେଟା ତ କହିହବନି ଆଉ।
ଓ ହୋ ଆଚ୍ଛା ଆଚ୍ଛା। ଆଉ ଚାର୍ଟା ବେଳେ କୁଆ
ଗୋଟେ ସାଙ୍ଗ ସେଇଥିପାଇଁ ଡେଥ କରିଗଲା ଆଉ ଜଣେ ସାଙ୍ଗ ହଉଛି ତାକୁ ହଉଛି ବ୍ରେନ୍ ମେଲେରିଆ ହେଇଗଲା।
ବ୍ରେନ୍ ମାଲେରିଆ।
ହୁଁ ତା ବହୁତ ଦୁଃଖ ତାର ତା ମା ମରିଯାଇଥିଲା ତାପରେ ପରେ ସିଏ ବି ମରିଗଲା ଆଉ।
ଆଉ କିଏ ଘରେ ନାହାନ୍ତି ତାଙ୍କର।
ତା ବଡ ଭାଇ ତା ବାପା ଅଛନ୍ତି ଆଉ।
ଓ ହୋ।
ଏତେ ସିଭିୟର୍ ହେଇଗଲା ବ୍ରେନ୍ ମାଲେରିଆ।
ହୁଁ। ତାକୁ ଆକ୍ଚୁଲି ମଝିରେ ମଝିରେ ଥଣ୍ଡା ଜର ହୁଏ ଏମତି ସିଏ ହଉଛି କୁହେ ହଁ ଥଣ୍ଡା ଜର ହଉଛି କିଛି ନା ସେ ଜାଣିପାରିଲାନି ତାପରେ ଯେତେବେଳେ ଲେଟ ରେ ଡକ୍ଟରକୁ ଯାଇ ଦେଖେଇଲା ଡକ୍ଟର କହିଲା ଯେ ହଉଛି ବ୍ରେନ ମ୍ୟାଲେରିଆ ହେଇ ଛି ଇଏ କରିବାକୁ ପଡିବ ତାକୁ ହପିଟାଲରେ ତଥାପି ଦଶ ପନ୍ଦର ଦିନ ରହିଲା ତାପରେ ଦଶ ପନ୍ଦର ଦିନ ପରେ ମରିଗଲା ଆଉ।
ଯେତେ ଦିନ ଆାଇଶ ଜାହାର ଆଉ।
ହଁ ଭଗବାନ ଯାହାକୁ ଯେତିକି ଦିନ ଆୟୁଷ ଦେଇଛନ୍ତି ସେ ତ ସେତିକି ଦିନ ବଞ୍ଚିବ ଆମେ ଖାଲି ନିମିତ ମାତ୍ର।
କୋଉ ଜାତି ତାଙ୍କର କଣ?
ତାଙ୍କର ହଉଛି ଖଣ୍ଡାୟତ।
ଖଣ୍ଡାୟତ ମାନେ କଣ ଟାଇଟେଲ୍ ଟା କଣ?
ଟାଇଟେଲ ତାଙ୍କର ହଉଛି କଣ ଗୋଟେ ଥିଲା ମନ ମନେ ବଳ ନା କଣ ଗୋଟେ।
ସେ ତମର ଗାଁ ପିଲା।
ନା ଗାଁ ପିଲା ନୁହଁ ଆମ ଗାଁ ପାଖରୁ ଆଉ ଗୋଟେ ଗାଁ ମୋ ସାଙ୍ଗଟା ଆଉ।
ଭଲ ପିଲା ଗୋଟେ ଥିଲା ଆଉ।
ଆଉ ସକାଳେ ଆଜି କଣ ଖାଇଥିଲ?
ଆଜି ହେଇଥିଲା ସକାଳୁ ଟିକେ ଜଳଖିଆ ଖିଆହେଇଥିଲା ତ ଯାଇଥିଲୁ ସେଆଡେ ଆଉ। ଟିକେ ଜଳଖିଆ ଟିକେ ଖାଇଦେଇଥିଲି। ଏଇ ବରା ପୁରୀ। ଘୁଗୁନି।
ହୁଁ।
ଏଇଆଉ। ଆଉ। ଟିକେ ଖାଇବାକୁ ଟାଇମ ହେଲାନି କାହିଁକିନା ସାଢେ କାମ ରହିଗଲା ନା
ହୁଁ
ଆଉ ଯାଇକି ସବୁ ଜିନିଷ ଆଣିବାକୁ ପଡ଼ିଲା।
ଆଉ କେତେ ଟଙ୍କା ଲେଖା ଚାନ୍ଦା କରିକି କରିଥିଲ ଭୋଜି।
ଜଣକା ଅଢେଇଶ।
ଜଣକା ଅଢେଇଶ ନାଇଁ।
ବାବା ଚାଉଳ ଆଣିଥିଲୁ ନା। ରୋଷେଇଆ ଜଣେ ଆଇଥିଲା।
ହଁ କେତେ ଜଣ କରିଥିଲ ମିଶିକି।
ତଥିବେ ଆଠ ଜଣ ନଅ ଜଣ ଖଣ୍ଡ ହବ।
ହ୍ୟାଲୋ।
ନ ଜଣ ଖଣ୍ଡ ହବ।
ବଢିଆ ଆଉ କରି ପୁରା ଖାଇ ଦେଇେଇଛ ଭଲସେ ଆଉ।
ହଁ ଖାଇଛୁ ନେଇକି ଆଇଛୁ। ପରେ ଖାଇବୁ। ଆ ହୋଉ ବଳିଲା ଆଉ କଣ କରିବୁ ନେଇ ପଳେଇଆଇଲୁ ଆଉ। ରୁଟିରେ ଖିଆ ହବ ଆଉ ଟିକେ ପରେ ଗଲେ ଟିକେ ଚାଖଣା ଖିଆହବ। ଆଉ।
ନା ଏ ତ ଏକାଥରେ ତ ଖାଇହବନି ଏକାଥରେ ଖାଇନି।
ଯେ ପେଟ ଗରମ ହେଇଯିବ। ପୁଣି ତା ସାଙ୍ଗରେ ବିରିୟାନୀ ଅଛି।
କଣ ରାତି କି।
ସନ୍ଧା ଓଳୁକୁ।
ବିରିୟାନୀ ଟା କୋଉଠି ହୋଉଛି କି।
ବିରିୟାନୀ ଟା ଜଣେ ଦୋଉଛି ଗୋଟେ ସାଙ୍ଗଟେ। ଆଉ। ସେ ତାର ଗୋଟେ ଦବାର ଥିଲା ଗୋଟେ ପାଟି ଦବାର ଥିଲା। ଆଉ ସିଏ ଦେଇନି ସିଏ ଆଇଛି ତ ତାରି ସାଙ୍ଗରେ ସେ ଭୋଜି ଟା ଆଉ କାହିଁକି ହୋଉଛି କି?
ଓ ସିଏ ପାାର୍ଟି ଟା ଦଉଛି।
ସିଏ ଆୟୋଜନ କରିଛି‌ ସିଏ। ମାନେ ଏଇ ବୁଦ୍ଧି ଟା ଆମେ ସବୁ ମିଶି କରିଛୁ। କି ସିଏ ଆପ ପରେ ସ ଯାହା ହବ ସବୁ ସିଏ ଦବ ଆଉ। ସନ୍ଧ୍ୟାବେେଳକୁ ଯୋଉଟା ହବ ସିଏ ଦବ ଆଉ।
ଓ ହୋ।
ଆଉ ସେଇଥିାଇଁ, ସାଙ୍ଗମାନେ ସବୁ ଆସୁଛନ୍ତି ଦୁଇ, ତିନି, ଜଣ। ତ ଆଗକୁ ଛୁଟି ନଥିଲା। ସେଥିପାଇଁ, ଏବେ କରିଦେଲୁ ଆଉ। ତମେ କୁଆଡେ ଭୋଜି, ଭୋଜି କରିବାକୁ ଯାଉଛ ନା ଯାଉନ?
ହଁ, ସାଙ୍ଗମାନେ ଯେତେବେଳେ କରନ୍ତି କରେ ଆଉ।
ଓ ହୋଃ। ସେ ପିକନିକ ଟାଇମ୍ ରେ ଯାଅ ଆଉ।
ହଁ, ପିକନିକ ଟାଇମ୍ ରେ ଆଉ।